ହେଲୋ।
ଆନିତା ବାବୁ ନମସ୍କାର।
ହଁ ଶଙ୍କର ସାର୍ ନମସ୍କାର।
ଆଉ କଣ କେମିତି ଡ୍ୟୁଟି ଚାଲିଛି?
ହଁ ସେମିତି ଦୁଃଖ ସୁୁଖ ଚାଲିଛି ଡ୍ୟୁଟି ଆଉ।
ଓହୋ। ଆଉ ପୋଷ୍ଟ ବହୁତ ବାହାରିଛି। ବୁଝିଲେ କି?
ହୁଁ ତ ଦେଖିବା। ଦବା ଟିକେ ଆଉ।
ହଁଁ ହଁ। ନା ଆମେ ପ୍ରୋଗ୍ରାମ୍ ଗୋଟେ କରୁଛୁ କଣ କି ଶୀତ ଦିନକୁ ଗୋଟେ ପ୍ରୋଗ୍ରାମ୍ ହଉଛି ବୁଝିଲେ?
ଆରି ହ ହଉ। ରହିଯାଆ
ହ୍ୟାଲୋ।
ହୁଁ କହୁନାହାନ୍ତି କି ପ୍ରୋଗ୍ରାମେ?
ଉଁ। ପ୍ରୋଗ୍ରାମ୍ ଗୋଟା କଣ ହଉଚି କି? ଆମେ ସେ ଓଡିଶା ବାହାରେ ଯିଏ ରହୁଚନ୍ତି ଆ-ଆକାଶ ଆଉ କାଳିଆ
ହୁଁ- ହୁଁ -ହୁଁ।
ହଁ ସେ ଆକାଶ, କାଳିଆ ଆସିବେ ସେଇ ଅଗଷ୍ଟ ତ କହୁଚନ୍ତି ଅଗଷ୍ଟ ମାସରେ ଆଡକୁ ଆସିବେ। ବୁଝିଲେ କି? ମୁଁ ଭାବୁଚି ଟିକେ ଯିବା ବୁଲିବା ପାଇଁ ଟିକେ ଯିବା।
ଆଜ୍ଞା ଏଇ ମନସୁନ୍ ଉ ବର୍ଷା ଦିନେ ଟିକେ କୋରାପୁଟରେ ଯା ଉମ ଯିବା ପାଇଁ ଭାରି ଭଲ ଲାଗେ।
ହଁ ହଁ। ନାଇ କୋରାପୁଟ ତ ଯିବାକୁ, ଆଜ୍ଞା।
ଉ ପାହାଡ ଟିକେ ବୁଲିବା ମଜା ଟିକେ ଭାରି ଭଲ ସେ ଜଣେ ସାଙ୍ଗ ରହିଚି ଉମ ଯଦି ହବ ଭାବୁଥିଲି ଯିବି ବର୍ଷା ଦିନେ ଟିକେ କୋରାପୁଟ ଗଲେ ଟିକେ ଭଲ ବୁ ମାନେ ଏ ଏତେ ଭଲ ଲାଗେନି ବର୍ଷା ଦିନଟେ ହେ ଜାଗା ଟା ଦିଏ ଭଲ ଲାଗେ।
ହଁ ନା ସେ ଜାଗା ଗୁଡା ପାହାଡିଆ ଏରିଆ ପୁରା ଉ ଉପରେ ବାଦଲ ଖେଳୁଥିବ। ଆଉ ଉଁ ସଂନ୍ଧ୍ୟାରେ ଆଉ ଗୋଟେ ରାତି ଯଦି ପ୍ରୋଗ୍ରାମ କରୁଚନ୍ତି ସମସ୍ତଙ୍କୁ କୁହନ୍ତୁ। ବୁଝିଲେ କି?
ଆଜ୍ଞା।
ଆମର ଯିଏକି ଚିନ୍ମୟ, କାଳିଆ, ଆକାଶ। ଆକାଶ୍, କାଳିଆ ସହିତ ମୁଁ କଥା ହେଇଥିଲି। ଆଉ ବାକି ହଉଚନ୍ତି ଚିନ୍ମୟ ଆମର ଆଉ ପ୍ରକାଶ ସାହାଣୀ। ତାପରେ ହଉଚି ଦେବାଶିଷି ଦେବାଶିଷି କଣ ତାଙ୍କ ନା ବେହେରା?
ହୁଁ।
ଆଉ ହଉଛି ସଞ୍ଜୟ ସେଠି। ବୁଝିଲେ କି? ଆଉ ଆ ମୋର କଣ କହିଲୁ?
ସ ସନୁ ସନୁ।
ସୋନୁ। ଆଉ ତାଙ୍କ ସହିତ ଟିକେ କଥା ହେଇଯାଅ। ଆମେ ଭାବୁଚୁ ଠିକ୍ ଅଗଷ୍ଟ ବେଳକୁ ଯିବା ଆଉ ଅଗଷ୍ଟ ମାସରେ ବି ସେଇ ବର୍ଷା ହଉଥିବ। ବୁଝିଲେ କି?
ହୁଁ।
ଆଉ ସେପଟେ ଯାଇକି ଟିକେ ନହେଲେ ବୁଲାବୁଲି କରି ଆସିବ। ସେପଟେ ଯଦି ନ ଯାଉଚ ତାହେଲେ ଏପଟକୁ ବି ଯଦି ହବ ଯିବା କୋଉପଟକୁ କହିଲେ
ହୁଁ।
ଆମର ଘଟଗାଁ ତାରିଣୀ ଉଁ ଏଠିକି କୋଉଟା? ଉଁ ପାରାଦୀପ। ପାରାଦୀପ ସେପଟକୁ ଗଲେ ଟିକେ ଏତେ ଖାସ୍ ଲାଗିବନି ବର୍ଷା ଦିନେ।
ଅ-ଅଉ ବର୍ଷା ଦିନ କଥା ହଁ ଶୀତ ଦିନେ କହୁଥିଲେ ନା କଣ୍ ସେ ବର୍ଷା ଦିନେ ତାହେଲେ -ତାହାଲେ ଟିକେ ଭଲ ଲାଗେ ଘଟଗାଁ।
ହଁ ନାଇଁ ବର୍ଷା ଦିନ କଣ କହୁଛି ଆମର ଯୋଉଟା ଅଛି ବା ଘ ଯୋଉ ବାହାରୁଚନ୍ତି ସିମିଳିପାଳ
ହୁଁ -ହୁଁ- ହୁଁ- ହୁଁ।
ହଁ ଶିମିଳିପାଳ ସେପଟର ଷ୍ଟାର୍ଟିଂ ହଉଚି ଘଟଗାଁ ତାରିଣୀ ମନ୍ଦିର ସାନ ଘାଗରା ବଡ ଘାଗରା ବୁଝିଲେ କି ତା ତାପରେ ହଉଚି ନେକ୍ସଟ୍ ପ୍ରୋଗ୍ରାମ ହଉଚି ମାନେ ଗୋଟା ଦିନ ପଳେଇବ ଶିମିଳିପାଳରେ ରହିକରି ହିଁ ଭୋଜି କରିବା ପାଇଁ ପଡିବ।
ହୁଁ।
ବୁଝିଲେ।
ଆଜ୍ଞା।
ହୁଁ ସିମିଳିପାଳ ରହିକିରି ଭୋଜି କରିବାକୁ ପାଇଁ ପଡିବ। ଆଉ ତାପରେ ହେଉଛି ନେକ୍ସଟ ପ୍ରପଜଲ ହେବ କେଉଁଠି କହିଲେ। ଡାଇରେକ୍ଟ ଦୀଘା।
ବୁଝଛନ୍ତି।
ହୁଁ।
ହ୍ୟାଲୋ ମୁଁ କହିଲି ଡାଇରେକ୍ଟ ଦୀଘା ଦୀଘା ପ୍ରୋଗ୍ରାମ
ହଁ ଯିବା କେବେ ଭଲ ଜାଗା ଟିକେ ଯଦି ସମୁଦ୍ର କୂଳ ଟା ହଁ।
ହଁ ହଁ। ଦୀଘା ଦୀଘା ପରେ ସେଠୁ ଦୀଘାରେ ରାତିରେ ରୁଆ ହେବ।
ହୁଁ।
ମାନେ ଏଇଟା ହଉଛି ଦି ଦିନ ର ପ୍ରୋଗ୍ରାମ ହବ ବୁଝିଲେ କି ଧର ଆଜି ସକା ସକାଳୁ ପଳେଇଲେ ଆମେ ଘଟଗାଁ ତାରିଣୀ ତାର ସାନ ଘାଗରା ବଡ଼ ଘାଗରା। ରାତିରେ ହବ ରୋଷେଇ ଫୋଷେଇ ଟିକେ ଫିଚ ଫିଚ କରି ଖାଇବା ରାତି ପ୍ରୋଗ୍ରାମ ଟା। ବୁଝୁଛନ୍ତି କି ସେଠି ରାତିରେ ରହିବା। ରାତିରେ ଗୋଟା ଦିନ ରହିକରି ତାପରେ ଯିବା ଦିଘା। ଭୋରୁ ଭୋରୁ ଭୋରୁରୁ ଠିକ ରାତି ଭୋର ତିନିଟାରୁ ବାହାରିବା। ଦିଘ ଦିଘାରୁ ସେଠୁ ଲାଗିବ ପାଖାପାଖି ଦୁଇ ଘଣ୍ଟା ପାଖାପାଖି ଲାଗିଯିବ। ଦେଢ ଘଣ୍ଟା ପାଖାପାଖି ଯଦି ମୁଁ ଗାଡି ଚଲାଏ ଘଣ୍ଟେଟେ ଲାଗିବ। ବୁଝିଲେ କି ଆଉ ସେଠି ଯାଇକରି ହଁ ସେ ନର୍ମାଲ ଆଉ ଜୋରେ
ହଁ ହଁ।
ଆଉ ନାଇଁ ମୁଁ ତେ ମଷ୍ଟର ଟିକେ ପିଇବାକୁ ଭଲ ପାଏ ବୁଝିଲେ କି। ମଷ୍ଟଟ ଏନର୍ଜି ଡ୍ରିଙ୍କସ ଟା ନା। ହଁ ଆଉ ମସ ଟା ପିଇ ସାରିଲା ପରେ ମାନେ ମାଇଁଡି ବଳ ବି ଜୋର ଆଉ ତାପରେ ଗାଡି ମାଡିଲା ଆଉ କଣ ବୁଝିଲେ କି। ଏମିତି ହଉଛି କଥା ପ୍ରୋଗ୍ରାମ ଟା କଣ କେମତି ଲାଗୁଛି ସେଇଟା ଟିକେ ମତେ କହିବେ। ବୁଝିଲେ କି ଶିମିଳି ପାାଳରୁ ସିକି ହଁ ପଠିକି ତିନିଟାାରୁ ବାହାରିବ ଡାଇରେକ୍ଟ ଯିବ ଆମର ଦିଘା ଦିଘାରେ ସେଠି ଗୋଟାଏ ଦିନ ପୁରା।
ହୁଁ ବହୁତ ଭଲ ହୁଁ।
ଏତାଇ ଦିନ
ହୁଁ।
ଗୋଟାଏ ଦିନ ପରେ ସେଠି ଜଗନ୍ନାଥ ମନ୍ଦିର ଅଛି ସେଠିକି ବି ଯିବା ସେଠି ଯାଇି ଟିକେ ଚାଟା ବେଳକୁ ଦର୍ଶନ କରିବା। ଦର୍ଶନ କରିକିରି ସେଦିନ ରାତିରେ ସେଇଠି ହିଁ ବୁଲାବୁଲି କରିବା। ଠିକ ରାତି ବାରଟା ବେଳକୁ ଆମେ ବାହାରିକି ପଳେଇ ଆସିବା ପଞ୍ଚଲିଙ୍ଗେଶ୍ଵର। ନୀଳଗିରି
ହୁଁ
ବୁଝିଲେ କି ନୀଳି ହଁ ନୀଳଗିରି ବାହାରିକି ପଳେଇ ଆସିକିରି ସେପଟ ବୁଲାବୁଲି କରିକିରି ଯିବା ଆଉ।
ହଁ
ଏ ତାପରେ ଆସିକରି ଘରେ ପହଞ୍ଚିବା ଆଉ।
ମୁଁ ପହଞ୍ଚିବ ଆଉ ଆସନ୍ତୁ କେବେ ଆମ ଆଡେ। ହ୍ୟାଲୋ
ହଁ କୁହନ୍ତୁ ଆଜ୍ଞା।
ମୁଁ କହିଲି ଆସନ୍ତୁ କେବେ ଆମ ଆଡେ ଟିକେ ବୁଲାବୁଲି କରି ଯିବେ ଆଉ।
ହଁ ହଁ ପ୍ରୋଗ୍ରାମ ମୋର ବା ବହୁତ ମୋର ଗୋଟେ ଇଛା କଣ ମୋର ତ ଗୋଟେ ଇଛା ଥିଲା ସେ ନଈରେ ମୋର ପୂୁରଣ ହେଇଗଲା ବୁଝିଲେ କି।
ଆଜ୍ଞା ଆଜ୍ଞା ହଁ କ ଆଇଥିଲେ ଏବେ ନା।
ହଁ ନଈରେ ପୁରଣ ହେଇଗଲା ଆଉ ଗୋଟେ ପୁଣି ମୋ ମନ ଭିତରେ ଗୋଟେଇ ଇଛା ଟିକେ ଜାଗୃତ ହେଲାଣି।
କଣ?
ବୁଝିଲେକି ଏଇ ବର୍ଷା ଦିନ ହେଇଥିବ ସାଙ୍ଗସାଥି ଯିବା। ମହାବିନାୟକ ପାହାଡ ଉପରକୁ ଯିବା।
ଆଜ୍ଞା ଆଜ୍ଞା
ପୁରା ବର୍ଷାରେ ତିନ୍ତି ତିନ୍ତି ଯିବା ଆଉ। ସେଠି ଟିକେ ଭୋଜି ଭାତ କରିବା ବୁଝିଲେ କି ଭୋଜି ଭାତ ବୋଇଲେ କଣ ଆମର ସବୁ କିଣା କିଣି କରିକି ନେଇଯିବା ସିଆଡେ ଖାଇବା ଆଉ।
ହୁଁ ହୁଁ ହୁଁ
ଏଇ ପ୍ରୋଗ୍ରାମ ଟା ଭାବୁଛି ମୁଁ କରିବା ଆଉ। ସେ ହେଇଯିବ ଅଗଷ୍ଟ ଅଗଷ୍ଟ ମାସ ଭିତରକୁ ମୁଁ କରିଦେବି। ବୁଝିଲେ କି ମାନେ ଅଗଷ୍ଟ ପନ୍ଦରଟା ସବୁ ଛୁଟି ରହୁଛି।
ହୁଁ
ଚଉଦ ତାରିଖ ପଡିବ ସଂକ୍ରାନ୍ତି ବୁଝିଲେ କି ତା ତାପରେ ଆମ ତାପରେ ତ ଆମେ ଚାଲୁଲ ଆଉ କଣ।
ହୁଁ ହୁଁ
ସେଇଆ ହବ ଆଉ ହଁ। ଆ ଆପଣଙ୍କ ଜବ୍ କଥା କଣ ହେଲା ଟାଟାରେ।
ଏ ଚାଲିଛି ବା ଏଇ ମାସ ପଦର୍ ତାରିକ ବେଳକୁ ପଳେଇବି। ସେଟା କଣ କହିଲେ ଟିକେ ହ ଏଇ ମାସ ଆଉ। ଏଇ ମାସ ହେ ପନ୍ଦର ତାରିଖ ପଳେଇବି ଆଉ।
ଏଇ ମାସ ପନ୍ଦର ତାରିଖ ତାହେଲେ ପୁରା ଫାଇନାଲ।
ହୁଁ
ହଉ ହଉ ତାହେଲେ ଠିକ ଅଛି ଆଉ ଯାଆନ୍ତୁ ଘରେ ଆଉ କେତେ ଦିନ ବସିବେ। ଦି ବର୍ଷ ଅଢେଇ ବର୍ଷ ହେଇଗଲାଣି।
ତାପରେ ଦୋକାନ ସାନ ଭାଇଟା ଦୋକାନ ତ ଦେଖିବ ବାପା ବାନ୍ନ୍ତିି ତା ଚାଲିବ ଆଉ କଣ। ହୁଁ
ସେଇଆ ତ କରିବାକୁ ପଡିବ ଆଉ କଣ କରିବା ଆଉ ମଣିଷ ମା ତ୍ରେକ ଦୁଃଖ ବୁଝିଲେ କି ଯାହା ହଉଛି ବର୍ଷ ବର୍ଷାଟା ଯୋଉ ହେଇଗଲା।
ହୁଁ ଟିକେ ତଳି ଫଳି ପକେଇବା ପାଇଁ ଲୋକଙ୍କ ପାଇଁ
ହଁ ଭାରି ସୁବିଧା ହୋଇଗଲା।
ହୁଁ ଆଉ ଦି ଦିନି ଖଣ୍ଡେ ରହିଗଲେ ଟିକେ ଏମିତି ମାନେ ପୁରା ମାନେ ଘ ଘଣ୍ଟାଏ ଖଣ୍ଡେ କି ଅଧଘଣ୍ଟା ଖଣ୍ଡେ ବର୍ଷା ହେଲେ
ନାଇଁ ଯୋଉ ଅଧଘଣ୍ଟା ହବା ଦରକାର ସେଇଟା ଭଲକରି ହବା ଦରକାର ବୁଝ ଅଚନ୍ତି କି। ନହେଲେ ସେ ବର୍ଷାର କିଛି ମୂଲ୍ୟ ହୀନ ହେଇଯିବ। ଏମିତି ଦିନମାନ ଯଦି ର୍ ଫିରି ବର୍ଷା ହବ ତାହଲେ ଲାଭ କଣ?
ହୁଁ।
ବୁଝଚନ୍ତି କି?
ହୁଁ।
ଆଉ ପ୍ରକାଶ ବାବୁ ଆପଣଙ୍କ ପାଖରେ ଅଛନ୍ତି କି?
ନାଇଁ ନାହାନ୍ତି। ଏବେ ଥି କଣ କଥା ହଉଚନ୍ତି ତାଙ୍କ କିଏ ଫୋନ କରିଚନ୍ତି।
ଓହୋ ହ ହ ହ ହଉ ତାହାଲେ ଏମ୍ ତି ସବୁ ହଉଚି କଥା ଆଉ କଣ ଆଉ ଦେହ ସବୁ ଭଲ ଅଛି?
ହଁ ଦେହ ପାୟ ଭଲ।
ଆଉ ବାପା ବୋଉଙ୍କ ଦେହ?
ହଁ ହଁ।
ଆଜ୍ଞା।
ହଁ ଭଲ ଅ ଥିବ। ସେମିତି ଦେହପା ଆଉ ବୟସ ଧୀରେ ଧୀରେ ହେଲାଣି ଦେହପା ଆଉ ଚଳିବ ଆଉ। ଆଜି ଭଲ କାଲି ଭଲ ଏମିତି ସବୁ ଆଉ।
ଓହୋ ଆମ ଏ ଏପଟରେ ଖାଲି ଏଇ ଯଉଁ ବର୍ଷାଟା ହେଇଗଲା କେନାଲରୁୁ ଖାଲି ମା ଛ ଉଠୁଚନ୍ତି ବୁଝିଲେ କି ହଁ ଭାରିଜରରେ ଉଠୁଛନ୍ତି ଆଉ। ବିଲରେ ଖେଳୁଚନ୍ତି।
ହୁଁ ହୁଁ।
ବର୍ଷା ଟା ହେଲା ଭଳିଆ ହେଇଚି କି ଭଲକି ବର୍ଷାଟା ହେଇଚି ଆଉ। ବୁଝଚନ୍ତି କି?
ହୁଁ।
ଏମିତିଆ ହଉଚି କଥା ଆଉ ଆଉ କଣ କରିବା? ଆଉ ଏଇତ ହଉଚି ଦୁଃଖ ସୁଖର ସାଥି।
ହୁଁ।
ଆଉ ଏଇନା କ୍ରିକେଟ୍ ଖେଳ ପୁରା ବନ୍ଦ?
ହଁ ସେମିତି ଫନ୍ ତ ମୁଁ ଦେ ଯାଏ। ତ ହେଇଗଲାଣି ବର୍ଷା ଫର୍ଷା ହେଇଲାଣି ପାଣି ଏଇ ଗଲାଣି।
ନାଇଁ ତମେ ତ ବଲ୍ ଗୋଟେ ତ ସେଇଟା ତମେ ତ ନିଜେ କହିଦେଲ ବୁଝିଲ କି। ଅଲଗା ପିଲା କାଳେ ଖେଳା ଖେଳି କରିଥେବେ କଣ?
ନାଇଁ ଉ ପଚାରୁଥିଲି ମୁଁ ଗଲି କା ଟିକେ ବର୍ଷା ଦିନ ଟା ନା।
ହଉ ସେ ଆମର ଜଣେ ଫୋନ ଶୁଣନ୍ତୁ ଅନତି ବାବୁ ଜଣେ ଫୋନ କଲେଣି ତାଙ୍କ ସହିତ ମୁଁ କଥା ହେଇଯାଉଚି ଆପଣଙ୍କ ସହିତ ମୁଁ ଫୋନ କରିବି ଆଉ ହ।
ହଉ ହଉ।